ହଁ ବନ୍ଧୁ।
ହଁ କୁହ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, କଣ କରୁଥିଲେ?
ଏଇ ବସିଥିଲି, ଆପଣ ଗୋଟେ କଣ ଏମିଠିଆ? ତମେ ମୁଁ ଛାନିଆ ହେଇଗଲି ନାମଟି ପଢିକି।
ଆପଣ ଆପଣଙ୍କ ପୁତ୍ରଙ୍କ ନାମ ଦେଖି ଛାନିଆ ହେଯାଇଥିବେ ଆଉ ନା?
ଆପଣ ତାହେଲେ ମୁଁ ଜାଣିପାରିଲି ନା ଆପଣ ପୁରା ପୁରା ଚାରିଆଡେ ଖେଳେଇ ସାରିଲେଣି କଥା ଆଉ।
ହଁ, ମୁଁ ମୁଁ ଜାଣିଥିଲି ନା ଯେତେ ଯାହା ଗୋଡ ମାନେ ଆପଣ ଇଏ କରିବେ ସେତେ ଆପଣଙ୍କୁ ବେଡ଼ସିଟ୍ ଆପଣଙ୍କୁ ଘୋଡ଼ାଇବାକୁ ପଡ଼ିବ। ମୋ ପାଖରେ ଦି ତିନିଟା ବେଡସିଟ୍ ଥିଲା ସେଇଥିପାଇଁ ମୁଁ ଘୋଡ଼ିହେଇପଡିଲି ଆଉ।
ହୁଁ ଦି ତିନ ବେଡସିଟ ରୁ ତାହଲେ ଆପଣଙ୍କୁ ଗୋଟେ ବେଡସିଟ ରୁ ଯଦି ମିଳିଲାଣି କେତେ ତାହେଲେ ଦି ତିନିଟାରୁ କେତେ ନ ମିଳିବ?
ହା ହା ହା। ମୁଁ ତ ଭାବୁଛି କି ଆମର ଯୋଉ ସ୍କାମ୍ ନାଇଣ୍ଟି୍ ରୁ ନାଇଣ୍ଟି ଟୁ ଯୋଉ ଥିଲା ମୁଁ ଭାବୁଛି ସ୍କାମ୍ ଦୁଇ ହଜାର ଛବିଶ୍ କରିବି ଗୋଟେ ଆଉ।
ଆଉ ଆପଣ ସେ ସ୍କାମ୍ ଫାମ୍ କଥା କାଇଁ ଉଠଉଛନ୍ତି କହିଲେ?
ଆରେ ସେଇଟା ଟିକେ କଣ କହିଲେ ଟିକେ ଲାଗିଯାଏ ନା ମାନେ ଟିକେ ଚର୍ବି ଆପଣ ବୁଝିପାରୁଥୂବେ। ଆପଣ ଛାଡ଼ନ୍ତୁ ସେ ଆପଣ କଣ ଖାଇଛନ୍ତି?
ମୁଁ ଚା ବିସ୍କୁିଟ୍ ଖାଇଥିଲି ଆଉ।
ଚା ବିସ୍କୁଟ ଖାଉଛନ୍ତି ଆପଣ ଛାଡ଼ନ୍ତୁ ଆପଣ ତ ସେୟୀଆ ଖାଇବା ଲୋକ ଆଉ କଣ କରିବା ଦଶଟା ହେଲାଣି ଆପଣ ଚା ବିସ୍କୁଟ ଖାଉଛନ୍ତି?
ନାଇଁ ମୁଁ ସନ୍ଧ୍ୟାବେଳ କଥା କହୁଥିଲି।
ଓ ସନ୍ଧ୍ୟାବେଳେ କଥା କହୁଛନ୍ତି ଆପଣଙ୍କ ଘଣ୍ଟା ତାହେଲେ ବହୁତ ମାନେ ଧୀରସ୍ତରରେ ଚାଲୁଛି ବୋଧେ ଆଉ।
ନା ଆଉ ଆପଣ କଣ ଭାବୁଛନ୍ତି ଆମେ ତ ଗରିବ ଲୋକ ଚା ବିସ୍କୁିଟ ରେ ଆମେ ଖାଇବା। ଆମର କୁଆଡେ ଓଉକାତ ଆସିଲା ପିଜଜା ବର୍ଗର ଖାଇବା ପାଇଁ‌।
ହଁ ତାହା ବି ସଠିକ କଥା ତ ଆପଣ କହୁଛନ୍ତି ଆପଣ ସେଇ ଚା ବିସ୍କୁଟ ହିଁ ଖାଆନ୍ତୁ କିନ୍ତୁ ମୁଁ ତ କହିବି ସେ ସବୁ ଖାଆନ୍ତୁ ନାହିଁ କାରଣ ସେ ସବୁ କଣ କହିଲେ ସେ ସବୁ ସ୍ବାସ୍ ପ୍ରତି ଟିକେ କ୍ଷତିକାରକ ଅଟେ ଆପଣ ନିଜେ ଜାଣିଥିବେ କି ଚା ଚାପତି ଏସବୁ କଣ କହିଲେ? ଏସବୁ ହଉଛି ମାନେ ଗୋଟେ ଗୋଟେ ଖରାପ ଜିନିଷ। ମାନେ ଏ ସବୁ କଣ କହିଲେ? ଏସବୁ ହଉଛି ମାନେ ନିଶା ଦ୍ରବ୍ୟ ଗୋଟେ ରୋଡ଼ ମାଦକ ଦ୍ରବ୍ୟ ଭଳି ତେଣୁ ଆପଣ ଏହାକୁ ଯେତେ ନେବେ ସେ ଆପଣଙ୍କୁ ସେତେ ଦବ। ଆଉ ଆପଣ ଯେତେ ନେଇ ଚାଲେେ ସେ ସେତେ ଦେଇ ଚାଲିବ। ତେଣୁ ଆପଣ ଯେତେ ଥର ନେବେ ତାହା ଆପଣଙ୍କ ପାଇଁ ଦେହ ଖରାପ ରହିବ।
ତାହେଲେ ଆପଣ କଣ କହୁଛନ୍ତି? ଆପଣଙ୍କ ହିସାବରେ ବର୍ଗର, ପିଜା କୋଲ୍ଡ୍ରିଙ୍କ ଏଇା ସବୁ ପୁରା ଅପୂର୍ବ ଖାଦ୍ୟ। ଦେଉନ ଶୁଡୁଛି ଆମେ ତାକୁ ଗ୍ରହଣ କରିଦେଲେ ଆମେ ଡାଇରେକ୍ଟ ସ୍ବର୍ଗକୁ ଯିବା ନର୍କରେ ଯିବାର ଚାନ୍ସ ନାହିଁ। ଆପଣ ଏମିତି କଥା କହୁଛନ୍ତି ପୁରା?
ଆରେ ନା ନା ସେପରି କିଛି କଥା ନୁହେଁ ଏସବୁ ମଧ୍ୟ ଖରାପ ଜିନିଷ ହେଲେ ଏସବୁ କଣ କହିଲେ ମୁଁ? ମୁଁ ଏସବୁ ପନ୍ଦର ଦିନକୁ ଥରେ ନହେଲେ ମାସକୁ ଥରେ କାଜ୍ଜୁମୁ କରେ। ଆପଣ ତ
ଓହ ଆଜ୍ଞା ଆଜ୍ଞା, ସତୁଇ ରଖିଛନ୍ତି ଯେମିତି କଂଜୁମ ତ ଆପଣ କହିବେ। ଆପଣ ପାଚୟ୍ୟ କହିଲେ କଣ ସରିଯାଉଥିଲେ?
ଓହୋ ସେ ଟିକେ ମୋର ଟିକେ ଦୋଷ ଅଛି ନା ସେଥିପାଇଁ।
ଦୋଷ ନାଇଁ କି ଦୋଶ ଟା ମୋ ସାମ୍ନାରେ ଆପଣଙ୍କର ଟିକ ଟିକେ ବାହାରିବ ମୁଁ ଜାଣିଛିିବା।
ହାଁ ହାଁ ହାଁ ହାଁ ହାଁ। ଆଉ ବନ୍ଧୁ ଙ୍କ ସମ୍ନାରେ ବାହାରନ୍ତାନି ଆଉ କେତେବେଳେ ବାହାରନ୍ତା ଆପଣ ନିଜେ କୁହନ୍ତୁ?
ଛାଡ଼ନ୍ତୁ ମୁଁ ଆଉ ବେଶୀ କିଛି କହିଲେ ପୁଣି କଣ ବାହାରିଯିବ ପୁଣି ଅସୁବିଧା। ତ ମୁଁ ପଚାରିଥିଲି କି ଆପଣ କଣ କରୁଛନ୍ତି?
ମୁଁ ହିଁ ବସି ମୋ ମିତ୍ରମାନଙ୍କ ସହିତ ବସି କଥାବାର୍ତ୍ତା ଟିକେ ହେଉଥିଲି। କାରଣ ଆଗାମୀ ଦିନରେ ତାଙ୍କର ସବୁ କଣ ଟିକେ ଅସୁବିଧା ସବୁ ସମ୍ମୁଖୀନ ହେଉଛନ୍ତି? ତେଣୁ ତାଙ୍କର ବୁଝା ରଖା ତାଙ୍କର ଭଲ ମନ୍ଦ ଦାୟିତ୍ୱ ସବୁ ତ ମୋରି ହାତରେ ନା। ତେଣୁ ମତେ ଟିକେ ବୁଝିବାକୁ ପଡୁଛି ଆଉ।
କୋଉ ଅସୁବିଧାର ସମ୍ମୁଖୀନ ସେମାନେ ହଉଛନ୍ତି ଏଇ ଯୋଉ ଏଇ ବିଷୟରେ ନା ଅଲଗା କୋଉ ବିଷୟରେ।
ହ ନା ନା ଏଇ ତାଙ୍କର ପଇସା ସମ୍ବନ୍ଧରେ କିଛି ମାନେ ତାଙ୍କର ସବୁ ବ୍ୟକ୍ତିଗତ କିଛିଟା ମାନେ କଣ କହିଲେ ମାନେ ଅସୁବିଧା? ସେମାନେ ସମ୍ମୁଖୀନ ହେଉଛନ୍ତି। ତେଣୁ ସେ ଅସୁବିଧାରୁ ତାଙ୍କୁ ମୁକୁଳାଇବା ପାଇଁ ମୁଁ ଯଥାର୍ଥ ମୋ ଦ୍ଵାରା ଯେମିତି ହୋଇପାରିବ। ମୁଁ ସେତିକି ମଧ୍ୟ ମୋର ଚେଷ୍ଟା ଗୁରତ ଜାରି ରଖିଛି।
ଭଲ ଭଲ ଭଲ କାମ ଆପଣ ଜଣେ କରୁଛନ୍ତି? ଶୁଣିକି ଭାରି ଖୁସି ଲାଗିଲା।
ହଁ ନିଶ୍ଚୟ ନିଶ୍ଚୟ ଆଉ ମୁଁ ଦେଖୁଥିଲି ଆଜି ଆମ ବନ୍ଦୀ ବାବୁ ଯାଇଛନ୍ତି ଆଜି ପୁରୀ ଦର୍ଶନ କରିବା ପାଇଁ ଜଗ ଦର୍ଶନ କରିଛନ୍ତି। ଇନଷ୍ଟାରେ ଷ୍ଟାଟସ ଦଉଛନ୍ତି। କେତେ କଣ କରୁଛନ୍ତି? ସେ କଣ ନିଜେ ଏକା ଯାଇଛନ୍ତି ନା ତାଙ୍କ ଭଜ୍ଞାନୀଙ୍କ ସହ ଯାଇଛନ୍ତି?
ନାଇଁ ସିଏ ତମେ ଭଗିନୀଙ୍କ ସହିତ ହିଁ ଯାଇଥିବେ ନା।
ଓହୋ ତାଙ୍କର ଭଗିନୀଙ୍କ ସତେ ଯାଇଛନ୍ତି। ଆଉ କଣ ତାଙ୍କ ପିତାମାତା?
ନାଇ ତାଙ୍କ ପିତା ମାତା କେନ୍ଦ୍ରାପଡା ରହୁଛନ୍ତି। ସେମାନେ କୁଆଡେ ଆସିବେ ସେମାନେ ବା ଏବେ ପଳେଇବେ। ତ ସେମାନେ ସେଥିପାଇଁ ଟିକେ ଦର୍ଶନ କରିଦଉଛନ୍ତି ସବୁ ଜାଗା ଆ।
ଓହୋ ତେବେ ଏପରି କଥା ମୁଁ ତ ଶୁଣିଥିଲି କଣ ବନ୍ଦୀ ବାବୁ ତାଙ୍କ ଘରଟିକୁ? ମାନେ ଚେ ମାନେ ବଦଳାଇବେ ବୋଲି।
ବଦାଳିବ ନୁହଁ ବୁନ୍ଦି ବାବୁ ଛାଡିଦେବେ ଭୁବନେଶ୍ଵର। ସିଏ ପଳେଇବେ ହଷ୍ଟେଲ କୁ ତାଙ୍କ ଭଗିନୀ ପଳେଇବେ ତାଙ୍କ ଗ୍ରାମ କେନ୍ଦ୍ରାପଡା କୁ।
ଓ ହୋ ବନ୍ଦୀ ବାବୁ କଣ କଟକ ପଳେଇବେ ବୋଧେ?
ନାଇଁ କଟକ ଚନ୍ଦ୍ରଶେଖରପୁର ଯିବେ ବୋଲି କହୁଥିଲେ।
ଓହୋ ଚନ୍ଦ୍ରଶେଖରପୁର ପାଖରେ କେଉଁ ତାଙ୍କର କଣ କଲେଜ ଆସିଯାଇଛି କି?
ଆଜ୍ଞା ଆକାଶରେ ସିଏ ବା ପଢ଼ୁଛନ୍ତି।
ସେ ଆକାଶରେ ପଡ଼ୁଛନ୍ତି ତାଙ୍କ ଦୂରତା ଏତେ ହୋଇଗଲା ନୁହେଁ।
ଆଜ୍ଞା ଆଜ୍ଞା।
ଆକାଶରେ ପଡ଼ୁଛନ୍ତି ତେବେ ବର୍ଷା ହେଲେ ସେ ତ ନିଶ୍ଚୟ ଦେଖିପାରିବେ ଆଉ
ଆଜ୍ଞା।
ଆଉ ଆଗରୁ ମନେ ପଡ଼ିଲା ଆପଣ କଣ ଖାଇଛନ୍ତି ଆଜି ରାତିରେ?
ହୁଁ। ହଁ ମୋର ରାତି ହେଲାଣି କି ମୋର ତ ହେଇନି ମୁଁ କିଛି ଖାଇନି ମୁଁ ଆଉ ଟିକେ ପରେ ଖାଇବି ଭାବୁଛି ଆଉ।
ଓହୋ କାହାର ମାନେ କେମିତି କଣ କଣ କରିକି ମାନେ ରାତିରେ କେମିତି କଣ ମାନେ ମାମା ଆପଣଙ୍କ ରୋଷେଇ କରିଛନ୍ତି ନା ମାଈ?
ନାଇଁ ମାମା ବାପା ବା ପଳେଇଛନ୍ତି ଗ୍ରାମକୁ ତ ମାଇଁ ହିଁ ଅଛନ୍ତି।
ଓହୋ ଆପଣଙ୍କର ମାମୁଁ?
ମାମୁ ବି ଟିକେ ଏବେ ବାହାରକୁ ଯାଇଛନ୍ତି ଆସିବେ ଆଉ ଟିକେ ପରେ ଆଉ।
ଓହୋ ମୋର ଟିକିଏ ଆପଣ ମାମୁଙ୍କ ସହ ଟିକେ କଥାବାର୍ ବହୁତ ଇଛୁକ ଟିକେ ଥିଲା ମୋର ହେଲେ ଆପଣ ମାମୁଁ ତ ପଳେଇଛନ୍ତି ଆଉ ଆଉ ଆପଣଙ୍କର ଯେଉଁ ସାନ ଭଉ ଆପଣଙ୍କର ଯେଉ ସାନ ଭଉଣୀଟି ଥିଲା ସେ ଆପଣଙ୍କର ମୁଁ ଶୁଣିଥିଲି କଣ ଆପଣଙ୍କ ଉପରେ କିଛି କଳାକୃତି କରିଦେଇଥିଲା ତାହା କଣ ହେଲା ସେଦିନ?
କୋଉ କଳା
ଆମର ଯେଉଁ ସକାଳୁ ସକାଳୁ ଯେଉଁ ପାଚନ
ଆଜ୍ଞା ଆଜ୍ଞା। ଆପଣ କଣସି କଥାରେ ନ କହିଲେ ଭଲ ହୁଅନ୍ତା।
କାହିଁ ଗନ୍ଧେଇଲା ବୋଧେ?
ଯଦି ଜାଣୁଛନ୍ତି ପୁଣି କହୁଛନ୍ତି କାହିଁକି? ହଁ ଛାଡନ୍ତୁ ଆପଣ ସେରେ ଆପଣଙ୍କର ମିତ୍ର ମାନଙ୍କର ସବୁ ସାହାଯ୍ୟ କରୁଛନ୍ତି ତ ଆମ ଉପରକୁ କେବେ ଆପଣଙ୍କର ଆଖିଟା ଆସିବ ଟିକେ କୁହନ୍ତୁ
ଆପଣଙ୍କ ଉପରେ ମୋର କୋ କୋପ ଦୃଷ୍ଟି ପଡ଼ିନଥିଲା କାଲିଠାରୁ ମୁଁ ଆପଣଙ୍କ ଉପରେ ମୋ ଦୃଷ୍ଟି ଗୋଟି ଆଉ କୋପ ଦୁଇଟି ଯାକ ପକାଇ ଦେବି ଆଉ।
ହଁ ପକେଟ ଆମେ ଟିକେ ଆପଣଙ୍କ ସ୍ଥାନ ରେ ଚିରଉପକୃତ ହେଇକି ରହିବୁ।
ହଁ ଠିକ୍ ଅଛି ଠିକ୍ ଅଛି କିଛି ଅସୁବିଧା ନାହିଁ ଆଜି ତ ମୋର ଅନ୍ୟ ପିଲାଙ୍କ ସହ କର୍ମ ସରିଗଲା ତାଙ୍କ ସହ ଆଗାମୀ ଦିନରେ ପୁଣି ଆମେ କର୍ମ କରିବାରେ ବ୍ୟସ୍ତ ରହିଯିବୁ ତେଣୁ ଆପଣଙ୍କୁ କାଲି ମୁଁ ନିଶ୍ଚିନ୍ତ ଭାବରେ ସମୟ ଦେବି କିନ୍ତୁ କାଲି କିନ୍ତୁ ଦି ଦୁଇ ପ୍ରହର ସମୟରେ ସକାଳ ସକାଳୁ ମୋତେ ଟିକେ କହିବେନି କାରଣ ସକାଳୁ ମୁଁ ଟିକେ ବ୍ୟସ୍ତ ବୟ ଜୀବନରେ ମୋର ଟିକେ ବ୍ୟସ୍ତ ରହୁଛି। ତେଣୁ ଆପଣ ବୁଝିପାରୁଥିବେ ଆଉ।
ଆଜ୍ଞା ଆଜ୍ଞା। ନାଇଁ କାଲିଠୁ ମୋ ଉପରେ ଆପଣଙ୍କର ରହିବ ଦୃଶ୍ୟ ଯେମିତି କିି ମୁଁ କିଛି ଟା ନଗନ୍ କରିଛି ସେଇ ପର୍ଯ୍ୟନ୍ତ। ଯଦି ନ ରହଲା କିଛି ଆପଣଙ୍କର କଥା ମୁଁ ବୁଝିଦେବି ଆପଣ ଜାଣିପାରୁଥିବେ
ନା ନା ଆପଣ କହିଲେ ମଧ୍ୟ କିଛି କରିପାରିବେନି ତାହା ମଧ୍ୟ ମୁଁ ବହୁତ ଭଲ ଭାବରେ ଜାଣିଛି ଆପଣ ବି ଜାଣିପାରୁ
ଆପଣ ଏ ଛାଡ଼ନ୍ତୁ କିନ୍ତୁ ମୁଁ ସତରେ କହୁଛି କାଲିଠୁ ଆପଣ ଟିକେ ଲାଗନି
ଛଡା ଛଡି କଥାରୁ ଆଉ କିଛି ମନେ ପଡୁଥିଲା ହେଲେ ଆପଣ କହିବେ ମୁଁ ବ୍ୟକ୍ତିଗତ ଯାଉଛି।
ହୁଁ।
ଆଉ ଆପଣ ଆଜି ଆପଣ ଆଜି କଣ ମୁଢି ମିକ୍ସଚର ଖାଉଥିଲେ ବୋଧେ ହୁଏ ଇନଷ୍ଟାରେ ପଠେଇଥିଲେ ମୁଁ ଦେଖୁଥିଲି।
ଆଜ୍ଞା।
ଆପଣ ଆଜି ବୋଧେ ମୁଢି ମିକ୍ସଚର ଖାଉଥିଲେ ମୁଁ ଦେଖୁଥିଲି।
ନାଇଁ ତ।
ଆଉ ମୁଁ ଦେଖୁଥିଲି ତ ମୁଁ ସେଥିପାଇଁ କହିଲି।
ଆପଣ କଣ କୋଉଠି ଦେଖୁଛନ୍ତି ତଳ ଆଡୁ ନା ଉପର ଆଡୁ।
ନା ନା ଉପର ଆଡୁ ଏଇ କଥା ପାଇଁ ତ ଆପଣ ଥରେ ଏମିତି ଆପଣ ଥରେ ମାନେ ମାଡ଼ ଖାଇଥିଲେ। ପୁଣି ଆପଣ
ଆପଣ ମାଡ ଖାଇବା କଥା ଉଠାନ୍ତୁନି ଭଲ ନୁହଁ।
ଉଠେଇବିନି କିପରି ଯେ ଆପଣ ତ ଖାଉଛନ୍ତି ଆପଣ ତ ଖାଇବା ଅଭ୍ୟାସ ଅଛି ଆଉ ଟିକ ଛାଡ଼ନ୍ତୁ। ଆଜି ମୁଁ ଭାବୁଥିଲି କି ଆଜି ଆମର ରୁଟିକୁ ଡାଲମା ହୋଇଛି। ଆପଣଙ୍କର କଣ ହୋଇଛି ରୁଟି ସହ?
ଆମର ବି ସେଇ ରୁଟି ଡାଲମା ହିଁ ହେଇଛି।
ଆରେ ୱା ରୁଟିକୁ ଡାଲମା ରୁଟିକୁ ଡାଲମା ଦୁଇ ଜଣ ତାହେଲେ ମିଶାଇକରି ଖାଇବା ଆଉ।
ହଁ ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ ଆପଣଙ୍କ ଡାଲମା କେମିତି ହେଇଛି ମୋ ଡାଲମା କେମତି ହେଇଛି ଚାଖିଲେ ଜଣା ପଡିବ।
ଆରେ ନା ନା ତାହା ମୋ ଡାଲମା ନୁହେଁ, ତାହା ମନ୍ଦିରରୁ ଆସିଥିବା ପ୍ରସାଦ ଅଟେ।
ଓହୋ ମୁଁ ନାଇଁ ମୋର ମୋ ଡାଲମା।
ଓହୋ ତେବେ ତ ତାହା କେମିତି ଟେଷ୍ଟ ହଉଥିବ ତାହା ତ ମୁଁ ଅବଶ୍ୟ ଭଲ ଭାବରେ ଜାଣିପାରୁଛି।
ନାଇଁ କିନ୍ତୁ ମୁଁ ଆପଣଙ୍କ ଅରୁଆ ଭାତ କେବେ ଖାଇବିନି।
ଅରୁଆ ଭାତ ଅବଶ୍ୟ ଅଛି। ଆପଣ ଯଦି କହିବେ ମୁଁ ଅନଲାଇନରେ ଆପଣଙ୍କୁ ପଠାଇଦେବି।
ନାଇଁ ଆପଣ ଯୋଉ ତିନି ଦିନ ହାରୁଆ ଭାତ ଖାଇକି ଯୋଉ କରିଥିଲେ କାମଟି। ମୋର ସେଇ କଥା ଭାବିଲା ଅରୁଆ ଖାଇବାକୁ ଇଚ୍ଛା ହଉନି।
ହା-ହା-ହା ମୋର ତ ସେଦିନର ସ୍ମୃତି ସବୁ ମନେପଡି, ସ୍ମୃତି କଥା ମନେ ପଡିଗଲା ଯେ ମୁଁ ଏବେ ଭାବ ବିହଳ ହେଇ ପଡିଲାଣି।
ସ୍ମୃତି କଥାରୁ ମନେ ପଡିଲ ଦାଢିଆ ବାବୁଙ୍କ କଥା ଟିକେ।
ହଁ ହଁ ସିଏ ପତ୍ନୀ ପତ୍ନୀ ତାଙ୍କର ତ ବହୁତ ବେଶ ଭଲ ଜୀବନ ଯାପନ କରୁଛନ୍ତି। ଆଉ ଆମର କିଛି ମଧ୍ୟ କହୁନାହାଁନ୍ତି। ତେବେ ଛାଡ଼ନ୍ତୁ ତାଙ୍କର ପିଲାଛୁଆ ହେଲେ ଆମେ ତାଙ୍କୁ ଏକୋଇଶିଆରେ ତ ନିଶ୍ଚୟ ଯିବା। ତେବେ ମୁଁ ଯାଉଛି ଆଉ ଜଣଙ୍କର ଏଠି ପଡିଶା ଘରର ଏକୋଇଶିଆ ତାଙ୍କ ଛୁଆର ମୁଁ ଯାଉଛି ଖାଇକରି ଆସିବି।
ଆଜ୍ଞା ଆଜ୍ଞା ଯାନ୍ତୁ।